ହଁ କଣ କରୁଛ?
ଏଇ ବସିଥିଲି ଆଉ।
ଦେହ ପା ଭଲ ଅଛି?
ହଁ ଭଲ ଅଛି ତମେ କଣ କରୁଥୁଲ?
ମୁଁ ଏଠି ଟିଭିି ଦେଖୁଛି। ହଁ ଖାଇବା ସରିଲାଣି।
ହୁଁ ଖାଇ ସାରିଲେଣି।
କଣ ରୋସେଇ ଆଜି।
ଆଜି ଭାତ ହେଇଥିଲା ଡାଲି ମାଛ ତରକାରୀ ହେଇଥିଲା।
ଆଜି ବୁଧବାର। ଆଜି ଡାଲି ହେଇଥିଲା ପୋଇ ଶାଗ ବେସର ଅଣ୍ଡା ଆମ୍ଵଲେଟ ଟିକେ କରିଥିଲି ଆଉ।
ହୁଁ।
ଘରେ ସବୁ ମୁଁ ମୁଁ ମୋ ବଡ ଭାଇ ଭଉଣୀ ଆଉ ହୁଁ ମାମା ବାବା ଆଉ।
ହୁଁ। ମୁଁ ଘର ଆମର ମୋ ଦିଦି ତ ବାହା ହେଇସାରିଛି ଆମେ ମୁଁ ଆମ ପୁଅ ବାବା, ମାମା, ଦାଦା, ଖୁଡି ଦାଦା ଖୁଡିଙ୍କର ପୁଅ ଝିଅ ଆଉ
ହଁ ଗୋଟେ ଘରେ ସବୁ ନା।
ହଁ ଆମେ ଗୋଟେ ଘରେ ରହୁଚୁ ସମସ୍ତେ।
ଏକାଠି ଅଛ ଆଉ।
ହୁଁ।
ହୁଁ। ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ତଳେ ଅଛନ୍ତି ମୁ ଏବେ ଉପରେ ଅଛି ଆଉ।
ଆଉ ଘରକୁ ଏଇନା ଟ୍ରକ୍ ଆସୁନି ନା
ନାଇଁ ନାଇଁ ଘରେ ନେଟୱାର୍କ ଆସୁଛି ଯେ ତଳେ ସମସ୍ତେ ଗହଳି ତ ମୁଁ ଉପର ରୁମ ରେ ଅଛି ଆଉ।
ଅ ହ।
ଆଉ କଣ ହଁ ପଢାପଢି ଚାଲିଛି।
କଣ ପଡ଼ୁଛ?
ମୁଁ ଏବେ ବି ଏ ସି କରୁଛି।
ନରସିଂହ ନା।
ନାଁ ନାଁ ବି ଏ ସି କରୁଛି କେବଳ।
ପ୍ଲସ୍ ଟୁ।
ପ୍ଲସ୍ ଥ୍ରୀ।
ହୁଁ ହୁଁ। ସାଇନ୍ସ।
ହଁ ପି ଏନ୍ କଲେଜ ଖୋର୍ଦ୍ଧା।
ଖୋର୍ଦ୍ଧାରେ ତମର ସେଠି କଲେଜ ନାଇଁ କି?
ଅଛି ଯେ ଆମର ଏଇଠି ମାନେ ପାଖାପାଖି ସାଇନ୍ସ ର ମାନେ ନାହିଁ।
ଓହୋ ଗଣି-ଗଣିବାରେ ହୋଉଚି ନା କଣ ବା ସାଇନ୍ସ?
ଗଣିଆ ଯେ ଆମର ବୋହୁତ ବାଟ ଏପଟେ।
ଓ ହୋ କଳା ପଥର ନା କି।
ହଁ ଆମର କଳା ପଥର।
ସେଇ ପାଖାପାଖି ଗଲେ ନରସିଂହପୁର ତ ପାଖ ହବ ସେଇଠୁ ବୋଧେ।
ନାଇଁ ନରସିଂହପୁର ବୋହୁତ ବାଟ ହେଇଯିବ ପଚାଷ ଷାଠିଏ କିଲୋମିଟର।
ଓହୋ ନାଇଁ ନରସିଂହପୁର ପରେ ବି କଲେଜ ଅଛି ନା। ମୋର ଗ୍ରାଜୁଏସନ୍ ସରିଲାଣି।
ଏବେ କଣ କରୁଚ?
ଏବେ ଏଇଠି ଗୋଟେ ଅଛି ଟେଲିକମରେ ଗୋଟେ ଅଛି ଆଉ ଏ ଦଶପଲ୍ଲାରେ ମ।
ହୁଁ ମୋ ମାମୁଁ ଘର ତ ମଧ୍ୟଖଣ୍ଡ ଆଉ।
ହଁ। ଟେଲିକମରେ ଗୋଟେ ଅଛି ଆଉ ବିଇଡି ହେରିକା କରିବା ଆଉ।
ହଁ କେତେ କଣ ଟେଲିକମରୁ ଇନକମ୍ ହୋଉଚି?
ହେ ଆଠ ହଜାର ଦୋଉଚନ୍ତିନ ମାସକୁ।
ତମ କାମ କଣ?
ଖାଲି କଲ୍ କରିବା ଲୋକଙ୍କୁ ଆଉ ଲୋକଙ୍କୁ କଲ୍ କରିକି ଜଣେଇବୁ ସେ କାମ ବିଷୟରେ ଆଉ।
ହୁଁ ହୁଁ ହୁଁ।
ତମ ଏଇ ଟେଲିକମରେ ଏଇ ଦଶପଲ୍ଲାରେ ରହୁଚି କି ଆଭେଲେବୁଲୁ?
ଏବେ ଅଛି ଏବେ ନୂଆ ଖୋଲିଚି ତ ଯୋଉ ପିଏମ ସୂର୍ଯ୍ୟଘର।
ଓହୋ।
ସେଇଟା ସେଇଥିରେ ଅଛି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ମୁଁ ପଳେଇ ଆସିଚି ବୌଦ୍ଧ। ଘରେ ସାତ ଆଠ ଦିନ ହେଲା ଆସିଲିଣି ବୌଦ୍ଧରେ ଅଛି ନାନୀ ଘଠି। ତମ ନାନି ଘରକୁ ଯାଇନ?
ଯାଇଥିଲି କେବେ ଯାଇଥିଲି ଆଉ ଦଶ ଏ ଯୋଉ ଲଙ୍କାପୋଡି ଟାଇମରେ ଯାଇଥିଲି।
ଲଙ୍କାପୋଡି ଭଲ ଲାଗିଲା?
ମୁଁ ଲଙ୍କାପୋଡି ଯାଏ ରହନି। ଲଙ୍କାୁପୋଡି ପୂର୍ବ ଦିନ ମୁଁ ପଳେଇ ଆସିଲି।
ଆଉ ସେଇ ଯାତ୍ରା ବୁଲି ଆଇ ଲଙ୍କାପୋଡିକୁ ମାନେ ଦଶପଲ୍ଲା ଟୋଟାଲି ଆସିନ ବୁଲି?
ଦଶପଲ୍ଲା ଆସିଚି ବୁଲି ମାନେ ଲଙ୍କାୁପୋଡି ଦିନ ଯାଇନି ତା ପୂର୍ବ ଦିନ
ହଁ ତା ସେଇ ଯୋଉ ମାର୍କେଟଟା ବୁଲିକି ଆ ବୁଲିଲ ଭଲ ଲାଗିଲା।
ହଁ ଭଲ ଲାଗିଲା।
ତମ ପଟେ ତ ହୋଉଚି ବୋଧେ କଣ ଭଟାରିକାରେ କି ଯାତ୍ରା?
ଭଟଟାରିକାରେ ଅଛି ତାପରେ ବୋ ଯୋଉଠି ବ୍ରିଜରେ ଏଇ ମକର ଯାତ୍ରା ହୋଉଚି। ବୈଦେଶ୍ଵରରେ ବୈଦେଶ୍ଵରରେ ସିଂଘନାଥ ମନ୍ଦିର ଏଠି
ଓହୋ।
ହୁଁ।
ତମ ଗାଁ ଠୁ ଯୋଉ ଚମ୍ପେଶ୍ଵର ନା କଣ ସେଟା କେତେ ବାଟ?
ଚମ୍ପେଶ୍ୱର ମୁଁ ଜାଣିନି କେତେ ବାଟା ହବ।
ସେଇପଟେ ତ ବୋଧେ ରାଜ କିିଆରି ଦେଇକିନା କଣ।
ହଁ ଯେ ମୁଁ ଜାଣିନି ସେପଟେ ଆଡେ ଚମ୍ପେଶ୍ୱର ମୁଁ କେବେ ଯାଇନି।
ଉଁ ହୁଁ ମୁଁ ଯାଉଚି ନା ଏଠୁ ଏପଟୁ ପାଣି ନେଇକି ଯାଉଚି।
ହଁ ଆମଁ ଏଇ ବୈଦେଶ୍ୱର ଯାଇଛି ସିଂହନାଥ ଆମ ଏଇଠୁ ଦଶ କିଲୋମିଟର ହବ।
ସିଂହନାଥ ସେଇଠୁ ପାଖ ସବୁ ପ୍ରାୟ କାହିଁକିନା ଏ ଯୋଉ ନରସିଂହପୁରୁ ସିହନାଥ ସେ ପାଞ୍ଚ କିଲୋମିଟର ନା କଣ?
ହୁଁ।
ଏପଟ ତମ ପଟକୁ ଏପଟ ପାଖ ହବ ଆଉ
ଓ ଆଉ କଣ କଣ ରୋଷେଇ ତମକୁ ଆସୁଛି?
ମତେ ସବୁ ରୋଷେଇ ଆସିଛି ତମକୁ?
ହଁ ମତେ ବି ଆସିଲାଣି ସବୁ।
ହଁ ଶିଖିଥାଅ ବାହା ହେଲେ କାମ ଦବ।
ତମେ ଆଗ ବାହାହୁଅ ତମେ ତ ମୋ ଠୁ ବଡ
ଆଉ ତମର ଏଟା କୋଉ ଇଅର ଫାର୍ଷ୍ଟ ୟେର୍ ନା ସେକେଣ୍ଡ ୟେର ଅନସ କଣ?
ବଟନି।
ବଟନି
ହଁ।
ମୋ ଦିଦି ମୋ ମୋ ମାମଁ ର ଝିଅ ତାର ବଟନି ବି ଯେ ତାର ସରିଲାଣି ଗ୍ରାଜୁଏସନ୍।
ହଁ ଏ ପ୍ରାକ୍ଟିକାଲ କୁହନି କରି କରି ମୁଣ୍ଡ ଖରାପେ
ଏକ୍ଜାମ ସେମିଷ୍ଟାର ସଇଲାଣି ଫୋର୍ ଟା?
ନା ନା ମୋର ଏବେ ସେମିଷ୍ଟାର ଚଉଦରେ
ନାଇଁ ଫୋର ସେମିଷ୍ଟାର ନା ଥ ଟା ବୋଧେ
ନାାଇଁ ଥାର ନା
ଓହୋ ତାହଲେ ଏଇଟା ସେକେଣ୍ଡ ଇୟର ହେଲା? ଓହୋ ଭଲେ ସେକେଣ୍ଡ ଇୟର କମ୍ପ୍ଲିଟ ହବ ସେଇଥିାଇ ଫୋର୍ଥ ସେମିଷ୍ଟାର ହେଇଥିବ
ହୁଁ।
ହୁଁ ହଁ। ଆଉ ତମ ପୁଅ କୋଉ ଉ୍ଲାସ ପଡୁଛି?
ଆମ ପୁଅ ଦଶମ।
ଦସା ପଡିଲାଣି ତାହେଲେ ଏ ଆଗ ତମ ଦିଦି ତାପରେ ତମେ ତାଙ୍କଠୁ ଦି ତିନି ବର୍ଷ
ହଁ ତିନି ବର୍ଷ ତିନି ବର୍ଷ ସିଏ ସେ ଦି ହଜାର ସେ ଦିଇ ହଜାର ପାଞ୍ଚ ମୁଁ ଦୁଇ ହଜାର ସାତ ଆମ ପୁଅ ଦିଇ ହଜାର ନଅ।
ଆ ମୋର ତ ଦିଇ ହଜାର ଛଅ। ସାତ ହେଲେ ତମର ଏଟା ଫାଷ୍ଟିବ ତ ହଁ ଠିକ ଅଛି
ନାଇଁ ମୋର ବି ଅଢେଇ ବର୍ଷ ଲେଟ୍ ହେଇଛି
ଓହୋ ତାହେଲେ କୋଡିଏ ଉଣେଇଶି ବର୍ଷ?
ହଁ। ମୁଁ ଯେତେବେଳେ ମାନେ ଛୋଟ ଥିଲି ସେତେବେଳେ ମୋର ମାନେ ଜଲି ସ୍କୁଲ ଆଡମିନ କରିଦେଲେ କିନ୍ତୁ ପ୍ରଥମ କ୍ସକୁ ପ୍ରଥମ ନାଇଁ ନାଇଁ ମୁଁ ଗଲିଣି ଅଢେଇ ବର୍ଷର ସ୍କୁଲ ସେଇଥିପାଇଁ ମତେ ଆହୁରି ବର୍ଷେ ରଖିଲେ ମାନେ କହିଲ ନାଇଁ ବର୍ଷ ହଁ ଏଜ୍ ହେଇନି ପାଠ ପଢିଲେ କଣ ହବ ହୁଁ।
ଆ ମୁଁ ଚାରି ବର୍ଷରୁ ପ୍ରଥମ ପଢିଲି।
ହଁ ବା ମତେ ରଖିଲେ ସେମିତିି ବର୍ଷ
ଏବେ ଏବେ ଛଅ ବର୍ଷ ଚାଲିଛି ଏବେର ସ୍କୁଲ ପିଲାଙ୍କ ସ୍କୁଲ ଯିବା ଟାଇମ ହଉଛି ଛଅ ବର୍ଷରୁ ପ୍ରଥମ। ଆମେ ସେତେବେଳେ ଚାରି ବର୍ଷ ରୁ ପଢୁଥିଲୁ ଆମର ଜଲଦି ହେଇଯାଇଛି। ନହେଲେ ଛଅବର୍ଷ ହେଇଥିଲେ, ଏବେ ମୁଁ ପ୍ଲସଟୁ ଫାଷ୍ଟ ଇୟର ହେଇଥାନ୍ତା ବୋଧ, ମୋର ଆଉ।
ହୁଁ।
ପଢ଼ାପଢ଼ି କେମିତି ଚାଲିଛି?
ହୁଁ, ପଢାପଢି ଭଲ ଚାଲିଛି।
ଆ, ସେକଣ୍ଡ ସେମିଷ୍ଟାରରେ ରେଜଲ୍ଟ ଆସଥିବ।
କଣ କହିଲ?
ସେକେଣ୍ଡ ସେମିଷ୍ଟାର ରେଜଲ୍ଟ ତ ଆସିଥିବ?
ହଁ।
କେତେ ଥିଲା ଗ୍ରେଡ, ଏଇ ଯୋଉ ପଏଣ୍ଟ?
ମୋ ଥିଲା ଏଇଟ ପଏଣ୍ଟ କେତେ ଗୋଟେ।
ଭଲ ତ।
ତାପରେ ବି ମତେ ଟିକେ ଟାଇମ ହଉନି। ଟିଉସନ ପିଲାଙ୍କୁ କରିଦଉଛି, ଟିଉସନ ଧରିଦେଇଛି ପିଲାଙ୍କୁ।
ଖୋର୍ଦ୍ଧାରେ ରହୁନ ହ
ନାଇଁ, ମୁଁ ପ୍ଲସ ଟୁ ରହୁଥିଲି ହଷ୍ଟେଲରେ। ଏବେ ଯୋଉ ପ୍ଲସ ଥ୍ରୀ, ଚାରି ବର୍ଷ ହେଇଯାଇଛି। ସେଇଥିପାଇଁ ଆଉ ହଷ୍ଟେଲ ରେ ରହୁନି।
ଯିବା ଆସିବା ଖାଲି ଏକ୍ଜାମ ଟାଇମ ରେ ଯାଉଥିବ, ଆଉ।
ନାଇଁ, ପ୍ରାକ୍ଟିକାଲ
ଏକ୍ଜାମ ଟା ପ୍ରାକ୍ଟିକାଲ ହେଲେ ଦରକାର ହେଲେ ଯିବା ଆଉ।
ଯାହା ହେଲେ ବି, ମାସକୁ ଯାହେଲେ ପନ୍ଦର କୋଡ଼ିଏ ଦିନ ଯିବାକୁ ପଡୁଛି।
ଏତେ ବି କିଛି ଦରକାର ନାହିଁ। ଆମେ ଆମେ ତ ମୋର ତ ଏଇଠି ବର୍ଷ ସରିଲା, ତିନି ଚାରି ମାସ ହବ ସରିଛି। ଆମେ ସେମତି ମାସକୁ କୋଉ ଦିନ ଦି ଦିନ ଏମିତି ଯାଉ। ସେମିତି କିଛି ଦରକାର ନାହିଁ କିନ୍ତୁ
ଶୁକ୍ର, ଶନି ରହୁଛି ପ୍ରାକ୍ଟିକାଲ ନା? ସପ୍ତାହକୁ?
ଓହୋ, ସାଇନ୍ସ ତ! ହଁ ସରି। ସାଇନ୍ସ ତମର ଏବେ, ହଁ? ଏବେ ମାଇନର, ମେଜର ଆସିଛି, ଏବେ ସବୁ ବା? ଏବେ ଅଲଗା ସବଜେକ୍ଟ କୁ। ତାପରେ ବି ଏଇଟା? ତମ ଇଚ୍ଛା, ତମେ କେତେ ବର୍ଷ କରିବ ଆଉ?
ହଁ, ସେମିତି କିଛି ନାହିଁ। ଇଏ କରିବା। ଯୋଉ କଲେଜରେ ପିଜି ଅଛି, ସେଇ କଲେଜରେ କେବଳ ଚାରି ବର୍ଷ ମାନେ ହେଇଛି। ଆଉ ସବୁ କଲେଜରେ ବି ମାନେ ଏଇ ଅଛି, ଏମିତି?
ତିନି ବର୍ଷ। ଓହୋ, ନାଇଁ। ସେଇଟା ଆମେ ଶୁଣିଥିଲୁ ଯେ ସେ କହୁଥିଲେ। ଆ, ଚାରି ବର୍ଷ ଟା ନା? ତମେ ଚାହିଁଲେ ବର୍ଷେ କରିପାରିବ। ଦି ବର୍ଷ କରିପାରିବ, ତିନି ବର୍ଷ, ଚାରି ବର୍ଷ ବି କରିପାରିବ। ତମ ଇଚ୍ଛା, ତମେ ଯେତେ ବର୍ଷ କରିପାରିବ ଏଇଟା।
ତାପରେ ଯୋଉମାନେ ଚାରି ବର୍ଷ କରିବେ, ସେମାନେ ପିଜି ଆଉ ଗୋଟେ ବର୍ଷ ମାତ୍ର କରିବ।
ହଁ ହଁ, ହେଟା ବି ଠିକ୍ କାହିଁକି ନା, ପିଲା କଣ ଚାରି ବର୍ଷରେ ଚାରିଟା ସାର୍ଟିଫିକେଟ ଦେବେ କହୁଥିଲେ।
ହୁଁ।
ଫାଷ୍ଟ ଇୟର ର ଆସିଲାଣି ନା? ଦେଇନାହାନ୍ତି?
ନାଁ।
ଏଇ, ଏମିତି କହୁୁଛନ୍ତି। ଦେଇନାହାନ୍ତି ବୋଧେ କାହାକୁ।
ହଁ, ମ ସେମିତି କହୁଛନ୍ତି ଖାଲି।
ତାପରେ ଏମିତି କହୁଥିଲେ ତ, ଚାରି ବର୍ଷ ମାନେ ଯଦି ବର୍ଷ ଟେ ମୁଁ ଦଶ ପଲାରେ କରିବି ନା ଆଉ ବର୍ଷେ କେଣ୍ଡ ଇୟର ଟା ମୁଁ ଚାହିଁଲେ ଅନ୍ୟ ଆଡେ କରିପାରିବି। ତ ଥାଡିୟ ଟା ବି ଅନ୍ୟ ଆଡେ ଏମିଳି କେମିତି କରିପାରିବ। ବୋଇଲେ ଆରେ ଏତେ ପାଲା କିଏ କରିବ ଗୋଟେ କଲେଜରେ ଗଲା ଚାରି ବର୍ଷ ଟେ ତିନି ବର୍ଷ କରିଦବୁ କାମ ଶେଷ।
ଏତେ ଉ ବ ଏଇ କଲେଜ ରେ ଥରେ ହେଇ କଲେଜ ଥରେ କିଏ ଏତ କେତେ ପାଲା କରିବ।
ହଁ ପୁଣି ଏ ଏଇ କଲେଜରେ ଯଦି ବୋଟନୀ ଥିବ ତ ଆସିବୁ ଟ୍ରାନ୍ସଫର୍ ହେଇ ଆସିବୁ ନହେଲେ ଆଉ କୋଉ ଅନର୍ସରେ କାଇଁ କରିବୁ ଅଯଥାରେ
ହୁଁ
ଏମିତି ହେଲା ଳକୁ ହବନି। ଇବ ଚାରି ବର୍ଷ ସେଇଠି ଖୋର୍ଦ୍ଧାରେ କରିବ କି ତିନି ବର୍ଷ କରିବ ସେଇଟା ତମ ଉପରେ ଡିପେଣ୍ଡ କରେ।
ହୁଁ ତାପରେ ସେଇ ବାବା ମୋର ବିଜିନେସ ମେ।
ହୁଁ ମାମା?
ମାମା କିଛି ନାହିଁ ହାଉସ ୱାଇଫ୍ ହଁ।
ହୁଁ ଦିଦି ତ ଯାହାହେବା ଗଲେ ଆଉ ତାଙ୍କର ଟେନସନ ଗଲା ଆଉ।
ହୁଁ ସେଇ ଗାଁରେ ପୁରା। ସେଇ ଗାଁ ରେ ମୋ ମାମୁଁ ଝିଅ ସେଇ ଗାଁ ରେ ମାମୁଁ ଘର ସେଇ ଗାଁ ରେ ଦିଦି ବାହା ହେଇଛି। ଚିସି ସେଇ ଗାଁରେ ମୋ ମାମାର ବି ମାମୁଁ ଘର।
ହଁ ସେ କହୁଥିଲେ, ତମ ଦିଦି କହୁଥିଲେ।
ହଁ ବା ସେଇ ସିଏ ବା କୁହନି, ଏଇ ଗାଁକୁ ଗଲେ ମତେ ଭଲ ଲାଗୁନି କେତ
ଏରେ ଜଣ ଅ ଦିଦି ର ଶାଶୁ ଘରକୁ ଯିବ, ମା ପୁଣି ଅଜା ଘରକୁ ପୁଣି ମାମାର ମାମୁଁ ଘର ଏମିତି ମାମୁଁ ଝିଅ ବାହାଘରେ ଏମିତି ହେଲା ବେଳକୁ ଚାରି ପାଞ୍ଚ ଘର୍
ହଁ ବା ମାମୁଁଝିଅ ଏଇ ବାହା ହେଇଛି ରୋଡ୍ ସାଇଟ୍ ରେ ମାମୁଁ ଝିଅ ବାହା ହେଇଛି ସାହି ଭିତରେ ଏଠୁ ସେଇଠି ବି ମାମୁର ମାମାର ଏଇ ମାଉସି ଘର ବି ସେଇଠି, ମୋ ଦିଦିର ଆଦ
ହି ସବୁ ସବୁ ମଧ୍ୟ ଖଣ୍ଡରେ ଆଉ ହି ଖାଲି ତମ ମାମା କେମିତି ପଳେଇ ଆସିଛନ୍ତି ସିଆଡେ ଆଉ
ହଁ ତାପରେ ଏଠୁ ଆଉ ସମସ୍ତେ କହୁଛନ୍ତି ଏଇଠି ତ ସବୁ ହେଲା, ଏକାଳେ ଏଇ ତୋତେ ବି ଏଇ ଗାଁରେ ।
ଏ-ହେ ହଁ ଭଲ ପ୍ରସ୍ତାବ ଯଦି ଆସିବ, ବାହାହବନି କ ପାଇଁ?
ନାଁ ସେପଟ ଏରିଆକୁ ମୋର ଯିବାକୁ ଇଛା ନାହିଁ।
ନାଇଁ ସେପଟ ବାହାହବନି ମାନେ ବେଶୀ ଏଇ ଖର୍ଚ୍ଚ ହବ ବେଶୀ ମାନେ ଜଣେଙ୍କ ଘରକୁ ବୁଲିଯିବୁ ନା ସମସ୍ତଙ୍କ ଘରକୁ ଯିବାକୁ ପଡିବ। ଇ।
ଆଉ, ଇଆଡେ ଆମ ଏପଟ ସାଇଡ ସବୁଠୁ ଭଲ।
ହଁ ଗାଁ ପାଖ କୁଆଡେ ଯିବାର ନାହିଁ।
ନା ମ ଯାହାହେଲେ ଆମ ଖୋର୍ଦ୍ଧା ଏପଟ କଟକ ସାଇଟ୍ ଆମର ସବୁ ଭଲ।
ଓଁ ଖୋର୍ଦ୍ଧା ଟା ତମ ଏପଟେ ପାଖ ହଉଛି କି?
କୋଡ଼ିଏ କିଲୋମିଟର୍।
ଉ ହଁ, ଖୋର୍ଦ୍ଧାଠୁ ତ ସେ ଯୋଉ କଣ ରାଜ ସୁନାଖେଳା ଏଇ ସରି ସୁନାଖେଳା ନା କୋଉ ଭିତର ଦେଇକି ଯାଉଛନ୍ତି ବୋଧେ, ନରସିଂହପୁର ପଟେ।
କୋଉ ପଟେ କହିଲ?
ଖୋର୍ଦ୍ଧା ଆଗକୁ କୋଉ ଗାଆଁ ରାସ୍ତା ଦେଇ ଗୋଟେ ଯାଉଛନ୍ତି ପା ନରସିଂହପୁରକୁ?
ନାଇଁ ତ, ସେପଟେ ଏପଟେ ବାଘମାରୀ ହେକା ଅଛି।
ହଁ-ହଁ ବାଘମାରୀ ଦେଇକି ଯାଉଛନ୍ତି ବୋଧେ।
ବାଘମାରୀ ନୟାଗଡ଼ ହେକା ସେପଟେ ତ ଆଉ।
ହଁ, ହଉ ତାହେଲେ ରଖୁଛି।
ହଁ।